ହଁ ଭାଇ ହଁ।
ହଁ ମୁଁ ଏଠି ବସିଛି ଆଉ। ତମେ କଣ କରୁଛ?
ଏଇ ଶୋଇକି ଉଠିଲୁ। ଯିବା କୁଆଡେ ଗୋଟେ ବୁଲିବାଲି ଆସିବା ଆଉ।
ନାଇ କଣ ମାନେ ବୁଲାବୁଲି କର କୁଆଡେ ସବୁ କର?
ବୁଲାବୁଲି କଣ ଆମେ ହଷ୍ଟେଲ ପିଲା ସେଇ ବାହାରକୁ ଟି ଟିକେ ଯାଉଁ ବ୍ୟାଗେଟ ଫ୍ୟାଗେଟ ଯାଇକି ଟିକେ ଖାଇ ପିଇକି ଆସୁ ନହେଲେ ଆଉ କିଛି ନାହିଁ ଆମର। ଏଇ ସଫା କରିକି ଶୁଖେଇକି ଏଇ ଜଷ୍ଟ ଟିକେ ଗଡୁଥିଲି ଏଇ ପାଞ୍ଚଟା ବାଜିଲାଣି ଯିବା କେ ବାଗେଟ ବାଗେଟରୁ ଆସିିବା ଆଉ ବ୍ୟାଗେଟରୁ ଖାଇ ପିଇକି ସେ ସବୁ କରି କରି ଆଇଲା ବେଳକୁ ସେ ଘଣ୍ଟେ ମାନେ ଛଅଟା ହେଇଯିବ।
ବୁଲି ଏମିତି ବାଗେଟ ଯାଅ ନା କଣ?
ନା ଡେଲି ନୁହଁ ଯେବେ ଯୋଉଠି ଭୋକ ଫୋକ କଲା ସେଇଥିରେ ପଳାଏ।
ଆଉ ଭଳିଆ ଅଛି ନା କଣ? ନା କଣ ଖାଇବା
ହଁ ହଁ ବ୍ୟାଗେଟରେ ମାନେ କଣ କହିଲ ସବୁ ଜିନିଷ ମାନେ ସବୁ ଜିନିଷ ର ଦୋକାନ ଅଛି। ଫାଷ୍ଟଫୁଡ଼ରେ ଅଛି ବରା ପିଆଜି ସିଙ୍ଗଡ଼ା ଏସବୁର ବି ଅଛି। ଆ ଆଉ ଜେରକ୍ସ ଦୋକାନ ବି ଅଛି ବହି ଦୋକାନ ଅଛି ସବୁ ଦୋକାନ ଅଛି। ଫଟୋ ଦୋକାନ ଟା ନାହିଁ ନହେଲେ କେକ୍ ସପ ବି ଅଛି। ଆଧାର କେନ୍ଦ୍ର ବି ଅଛି ବୁଝିଲେ କି। ଆଧାର କେନ୍ଦ୍ର ଟିକେ ଦୂରରେ ଅଛି ନହେଲେ ଆଉ ସବୁ ନହେଲେ ଅଛି। ପାଖରେ ପାଖରେ ଟିକେ ଆଧାର କେନ୍ଦ୍ର ଟିକେ ଦୂରରେ ଅଛି।
ତ ମାନେ ଭଲ ହଉଥିବ ସବୁ ଜିନିଷ ମାନେ କରିବା ପାଇଁ। ଏବେ ମାନେ ମାନେ କଣ କର ଏଇ ବିଟେକ୍ ଫିଟେକ୍ କର ନା କଣ?
ହଁ ହଁ ବିଟେକ୍ ହିଁ କରେ।
ଓହଁ ତମ ସବୁ କାମ କରିବା ପାଇଁ ଆଉ।
ହଁ ହଁ ହଁ। ଆଉ ଦେ ଆଉ ହଷ୍ଟେଲ ଆଁ ଆଁ।
ବ୍ରାଞ୍ଚ କଣ?
ବ୍ରାଞ୍ଚ ହେଲା ଆମର କେମିକାଲ ଇଞ୍ଜିନିୟରିଂ ମୋର। ଆପଣ କଣ କରନ୍ତି?
ହଁ ମୁଁ ଏ କମ୍ପ୍ୟୁଟର ସାଇନ୍ସ ମୋର ବି ଟେକ୍ ବହୁତ
କେଉଁଠି ହଷ୍ଟେଲରେ ନା ଘରେ ରହିକି କରନ୍ତି?
ହଁ ମୁଁ ହଷ୍ଟେଲରେ ରୁହେ।
ଆପଣଙ୍କ ହଷ୍ଟେଲରେ କଣ ଖାଇବା କେଉଁ ଭଳିଆ ସବୁ ଦିଅନ୍ତି?
ହଁ ସେମିତି ଜେନେରାଲ ହଷ୍ଟେଲ ଖାଇବା ଠିକଠାକ୍ ଚଳିବ ବେଳେବେଳେ ଚଳିବ ନାହିଁ ଏମତି। ଏନ୍ତି ଆଉ।
ଓହୋ ନାଇଁ ହଁ ଆମର ବି ଆମର ବି ସେଇଆ ଦିଅନ୍ତି ଆମର ମାନେ ଫାଷ୍ଟ ଫାଷ୍ଟ ଟିକେ ଭଲ ଦେବେ କାହିଁକି ନା ପିଲା ସବୁ ନୂଆ ନୂଆ ପିଲା ଆସିବେ ନା। ଟିକେ ଟିକେ ଭଲ ଦେବେ ତାପରେ ପୁଣି ଯୋଉଆକୁ ଦଉଥିଲେ ସେଇଆକୁ ଦେବେ ମାନେ ଖାଇବା ଖରାପ୍ କରିବେନି ମାନେ ଟେଷ୍ଟ୍ ଫେଷ୍ଟ୍ ତାର ଏତେ ରହେନି। ତାପରେ ବି ଇଏ ମାନେ ତାଙ୍କ ମେନୁ ବି ଠିକ୍ ଅଛି ମେନୁ କିଛି ଖରାପ୍ ନୁହଁ। ହାଲୋ ମେନୁ ଠିକ ଠିକ୍ ଠାକ୍ ଅଛି କିନ୍ତୁ ଖାଇବା ଟା ଏତେ ପୋଷାଏନା ଆଉ। ସେ ବି ସ୍ୱାଭାବିକ୍ ଖାଇବାଟା। ପୋଷେଇବାଟା ବି ସ୍ୱାଭାବିକ, କାହିଁକିନା ଆମେ ଘରେ ଯୋଉ ଭଳିଆ ଖାଉଁ ଆଉ ଏଠି ଘରେ କଣ୍ ତିନି ଚାରି ଜଣଙ୍କ ପାଇଁ ଲୋକଙ୍କ ପାଇଁ ରୋଷେଇ ହୁଏ ଏଠି ସମହ ହଜାରେ ଦେଢ଼ ହଜାର ପିଲାଙ୍କ ପାଇଁ ଥରକରେ ଯଦି ରୋଷେଇ ହେଲା ଆଉ ତାହେଲେ ହବ ନା ଡିଫରେନ୍ସ୍ ଯାହା ହେଲେ ବି ଅଁ-ଅଁ ମସଲା ଫସଲା ଏ ସବୁର ଡିଫରେନ୍ସ୍ ଟିକେ ଯାହାହେଲେ ବି ରହିବ। ଆଉ ଗୋଟେ ଗୋଟେ ଦିନ ବି ବଢ଼ିଆ କରିଦିଅନ୍ତି ହେଲା କି।
ହଁ।
ନିଆଁ‌ ପାଣି କଥା କଣ କେମିତି କେତେବେଳେ କଣ ହଏ ସେଟା କହିି ହଏନି କିଛି ସବୁବେଳେ ସମାନ ନଥାଏ, ବୁଝିଲେ କି? ସେଇଆା ହେଲା କଥା ଆଉ, ଆପଣଙ୍କର କୋଉ ଭଳିଆ ଆହାର
ଆମର ବି ସେମିତି ରହେ, ଉଁ-ଉଁ ଯୋଉ ସବୁ ମାସର ଶେଷ ଶନିବାରରେ ଏ ଦିନ ଗୋଟେ ମାନେ ଭଲ ଖାଇବା କରିଥାନ୍ତି ଭଲ ଖାଇବା କଣ ଏମିତି ଭାତ କରିଦିଅନ୍ତି, ଚିକେନ୍ କରିଦିଅନ୍ତି ଆଉ ଟିକେ ପାଞ୍ଚ ଛଅଟା ଖଣ୍ଡେ ଆଇଟମ୍ କରିଦିଅନ୍ତି ଏମିତି ଆଉ। ଖାଲି ମାସ୍ ଶେଷ ଶନିବାର ଦିନ କରିଥାନ୍ତି, ନହେଲେ ଆଉ ସବୁଦିନ ଜେନେରାଲ ଥାଏ ଆଉ। ରବିବାରେ ସେମିତି ବିରିୟାନୀ କରଦିଅନ୍ତି। ବିରିୟାନୀ ହୁଏ ବିରିୟାନୀ ଭଳିଆ ଲାଗେନି ‌ ଖାଲି ଭାତ
ନା ଆମର ବି ଆମର ବି ସେ ସେଇ ଆମର ବି ସବୁ ରବବାରିଆ ବିରିୟାନୀ ହଏ, ଆପଣଙ୍କର ଯୋଉ ଶ-ଅ-ଶନିବାରିଆ ଲାଷ୍ଟ୍ ମାସ ଶନିବାର ଯୋଉ ହଏ, ସେଇଟା ଆମର ହଏନା। ଶନିବାରିଆ ହଏନା ଆମର ସେଇଟା କରନ୍ତିନି, କିନ୍ତୁ ସବୁ ବାରରେ ବିରିୟାନୀ ହଏ ସବୁ ରବିବାରିଆ। ଆଉ ଏବେ କରିଚନ୍ତି କି ଆମର ଗୁରୁବାର ବି ବିରିୟାନୀ ଦେଉଛନ୍ତି ଭେଜ୍ ବିରିୟାନୀ। ହେଲା କି, ନହେଲେ ଶନିବାରିଆ ହଏନା ଆମର।
ଖାଲି ରବିବାରେ ରବିବାର ଖାଲି କରନ୍ତି ବିରିୟାନୀ, ସେଇଟା ବିରିୟାନୀଟା କାହିଁ ବିରିୟାନୀ ଭଳିଆ ଲାଗେ ନାହିଁ ସେ ମାନେ ଖାଲି ମସଲା ଚିକେନ୍ ଚାରିଟା ବି ଛୋଟିଆ ଛୋଟିଆ ଭଲ ବି ଲାଗେନି
ଆଜ୍ଞା, ଆଉ ତାପରେ କଣ କହିଲେ ଏଟା-ଆ ଆମର ମାନେ ଆମର ପ୍ରାଇଭେଟ୍ ହଷ୍ଟେଲ୍, ଠିକ୍ ଅଛି। ଆପଣ କଣ ଗମେଣ୍ଟରେ ଅଛନ୍ତି ନା ପ୍ରାଇଭେଟରେ?
ଆଜ୍ଞା ପାଇଭେଟ୍ ରେ।
ହୁଁ-ଉ-ଉ, ମୋର ବି ଏଇଟା ପ୍ରାଇଭେଟ୍ ହଷ୍ଟେଲ ପଇସା ଠିକଠାକ୍ ନଉଛନ୍ତି କିଛି କିଛି ଖରାପ ନାହିଁ, ଖରାପ ନାହିଁ କି ଭଲ ନାହିଁ ଟିକେ ଅଧିକା ପଇସା ନଉଛନ୍ତି ଠିକ୍ ଅଛି। କିନ୍ତୁ ପଇସା ହିସାବରେ ଖାଇବା ଦଉ ନାହାନ୍ତି।
ହଁ ସେଟା ଆମର ବି ସେଇଆ ଦଉ ନାହାନ୍ତି ମ ମାନେ କଣ ସେତେ ହେଲେ ରୁମ୍ ଭଡା କେତେ ଅଧିକା ନେଇଯାଉଛନ୍ତି ଦଉ ନାହାନ୍ତି ଆଉ। ପିଲା ସେଥିପାଇଁ ବାହାରେ ବି ରହୁଛନ୍ତି ଆମରେ। ସେଥିପାଇଁ ବହୁତ୍ ପିଲା ବାହାରେ ରହୁଛନ୍ତି ସେଥି ସେଠି ତାଙ୍କର ବି କାଳେ ଅଧିକା ଅଧିକା ବେଳେବେଳେ ଖର୍ଚ୍ଚ ହେଇଯାଉଛି। ସେ ମାନେ ହାତରେ ପଇସା ରହିଲେ ଯେତେବେଳେ ନାଇଁ ଇଏ ମନଇଛା ଖର୍ଚ୍ଚ କରି ଚାଲିବ ସେଇଆ ମୁଁ ଡିସାଇଡ୍ କରିପାରୁନି। ନା ଆର ବର୍ଷ ବାହାରେ ରହିବି କି ସେଠି ରହିବି ସେଇଟା ଦେଖିବାକୁ ପଡ଼ିବ ଆଉ। ଘର ସାଙ୍ଗେ ବି କଥା ହେଇଛି ଘରେ କଣ ପାଟି ମନା କରୁଥିଲେ ତାପରେ ମୁଁ ଦେଖେ କଣ ହଉ
କହନ୍ତୁ ହାଲୋ।
ହଁ।
ମୁଁ କହିଲି ଥାର୍ଡ ଇୟର ହେଇଗଲାଣି ଥାର୍ଡ ଏର୍ ହେଇଗଲା ପରେ ଫୋର୍ଥ ଇଅର ଆଉ ଗୋଟେ ବର୍ଷ କାଣ ସେଇଟି ଦେଖିବ ଯଦି ହଷ୍ଟେଲରେ ରହିଲ ରହିଲ ନଏଲେ ବାହାର୍ ରହିଲେ ସେଟା ତମ ଉପରେ ଡିପେଣ୍ଡ କରେ ଗୋଟେ ବର୍ଷ ତ ଆଉ ଆଡ୍‌ଜଷ୍ଟ କର୍ ଦେଲେ ସଇଲା ପଳେଇଲେ ଗଲା। ବୁଝିଲି ଆକ୍‌ଚୁ
ହଁ।
ସେଇଟା ହେଲା ଗଥା।
ହଁ ନା ବାହାରେ ସେଠି ରହିଲାରୁ ବେଳେ ବେଳେ ବହୁତ ରେଷ୍ଟ୍ରିକ୍‌ସନ୍‌ ମୋର ଲାଗୁଛି ଆଉ। ଆଉ ବାହାରେ ରହିଲେ ଟିକେ ଫ୍ରି ଲାଗେ ବଟ୍ କଥାରେ ବି ସଲିସ୍‌ ତମେ ଦେଖିଆକୁ ପଡିବ ବର୍ଷା ବର୍ଷା ତଳେ ହେଥିଲା କଲେଜ କେଦେ ଦୂର ଟେନ୍ଥ ଏକ୍ଜାମ୍ ପର୍ଦିନ। ଆଇ କେ ଆସିନାହାନ୍ତି କୋଉଠିକି
ହଁ ଆଜ୍ଞା ଆଉ ଆଉ ଟିକେ ହଁ ସେଟା ବି ଆଉ ଗୋଟେ କଁ କହିଲ? ଏଠି କଣ ନା ମାନେ ବ ଖାଇବା ବ୍ରେକ୍ ଘଣ୍ଟେଇ ଦିଅନ୍ତି ଆମର ଟିକେ କଲେଜ ଦୂର ନା। ଆମର ଟିକେ ଦୂର ରହେ ସେମାନେ କ୍ଲାସରେ ଯିଏ ବି ଆମର କ୍ଲାସ୍‌ କରନ୍ତି ସେ ଛାଡିଲା ବେଳକୁ ଯଦି ସାଡେ ବାର୍ ତାରୁ ସାଡେ ଗୋଟେ ଆମର ଯଦି କ୍ଲାସ ମାନେ ଖାଇଆ ବ୍ରେକ୍ ହେଇଥିବ ସେ ବାରଟା ପଇଁଚାଳିଶ୍ ଚାଡ଼ିଲେ ଆମକୁ ଏଠୁ ଲାଗେ ମାନେ କଲେଜ କତେରୁ ଖାଇବା କତିକି ଲାଗେ ଦଶ୍ ମିଣ୍ଟି ପନ୍ଦର ମିଣ୍ଟି ଖଣ୍ଡେ ଲାଗେ ଦଶ ପନ୍ଦର ମିଣ୍ଟି ଖଣ୍ଡେ ହେଲେ ସେଇଟ୍ ତ ଆମର ଅଧଘଣ୍ଟା ଟାଇମ୍‌ପଳେଇଲା। ତାପରେ ଆଉ ଅଧହଣ୍ଟାରେ ଖାଇ କି ଆସିକି ପୁଣି ଘରେ ମାନେ ରୁମରେ ଅ ପୁଣି ରୁଟିନ୍‌ ଚେଞ୍ଚ ହବ। ରୁଟିନ୍ ଚେଜ୍‌ କରିକି ମାନେ ଟିକେ ରେଷ୍ଟ ନେଇ ସଙ୍ଗ୍ ସଙ୍ଗେ ଦୌଡିକି ପଳାଅ ହେଲା। ସେଇଆ ସବୁ ଅସୁବିଧା ହଏ ଆଉ କଣ ଆଉ ନହେଲେ ହଷ୍ଟେଲ୍‌ରେ କିଛି ଖରାପ୍ ନୁହଁ। ହାଲାକି ହଷ୍ଟେଲ ରେ ଆଉ କିଛି ଖରାପ ନୁହ ଆଉ ନହେଲେ ଯେତିକି ସେଫ୍ଟି ରେ ହଷ୍ଟେଲରେ ରଇବେ
ଗଲେ ଆସିବ କି ନା ବି ଦେଖିଲେ ଅଲଗା ଜିନିଷ ବି ଖରାପ ହେଇଯାଇପାରେ ସେଥିପାଇଁ ଡିସାଇଡ କରି
ହଁ ସେଟା ଏ ଶୁଣନ୍ତୁ ବାହାରେ କଣ ହୁଏ ବାହାରେ କଣ ହୁଏ ନା ତମର ଯେତିକି ସେଫ୍ଟିରେ ସେ ରଖିବେ ମାନେ ଏଠି କଣ ସେଫ୍ଟି ମାନେ କଣ? ଏଠି ତମକୁ ଛାଡିବେ ଯୁଆଡେ ତମ ପ୍ୟାରେଣ୍ଟସ୍ କୁ ପଚାର ମାନେ ଘର ବାଲାଙ୍କୁ ପଚାରିକି ଛାଡିବେ ସିଏ। ଆଉ ବାହାରେ ନା ତମେ ମନ ଇଚ୍ଛା ପଳେଇବ ଯେତବେଳେ ନାହିଁ ସେତ ବେଳେ ବାହାରିକି ପଳେଇବ ବୁଝିଲ କି? ସେଇଟା ମାନେ ଘର ବାଲା ସେଇଟା ଭାବନ୍ତି କି ଆମେ ବାହାରୁକୁ ହଠାତ୍ ଯଦି ପଳେଇଲ ଆମେ ତ ଜାଣିପାରିବୁ ନା। ସେ କେତବେଳେ କଣ ଯାଉଚି କଣ କରୁଛି କଣ ନାହିଁ ବୁଝି ସେଇ ପାଇଁ ଆଉ ଇଏ ହଉନି।
ଆମେ ଗୋଟେ
ଏମ୍ ତିଆ ଶୁବୁନି ଶୁଭୁନି ଆପଣଙ୍କ କଥା ଟିକେ ଶୁବୁନି।
ହା ମୁଁ କହିଲି ଆମ କଲେଜରେ ବି ରେଷ୍ଟ୍ରିକ୍ସନ ଅଛି ମାନେ ବାହାରୁକୁ ଯେତବେଳେ ଯିବ ମନେକର ବୁଲିବାକୁ ଫୁଲିବାକୁ ସାଙ୍ଗ ମାନଙ୍କ ସାଙ୍ଗେରେ ଟିକେ ଗଡ୍ ପରମିସନ ନବାକୁ ପଡିବ ସେ ଡାଇରେକ୍ଟ ଛାଡ଼ିବେ ନାହିଁ।
ଆମର ବି ସେଇଟା ଅଛି।
ହଁ ମୁଁ ଦେଖିଛି ଘର ବାଲାଙ୍କ ଏଗୁରା ମାନେ କଣ ଏଇରା ସବୁ ଭଲ ଲାଗେ ସେଥିପାଇଁ ସେମାନଙ୍କ ରେଷ୍ଟ୍ରିକ୍ସନ୍
ଆଜ୍ଞା କଣ ଆଜ୍ଞା କଣ କହୁଥିଲେ?
ଅନୁଗୁଳ ରେ ଗରମ ସେମାନେ ଏଇ ରେଷ୍ଟ୍ରିକ୍ସନ୍ ରେ ରହିବାକୁ ପଡିବ। ହୁଁ
ଆଜ୍ଞା ଆଜ୍ଞା ସେଟା ତ ଘର ବାଲା ହିଁ କହିବେ ହିଁ। ଘର ବାଲାଙ୍କୁ ନ କହିଲେ ଯଦି ଆପଣଙ୍କର ଆପଣ ଯାଇଥିବେ ବାହାରକୁ ଆପଣଙ୍କର କିଛି ହେଇଗଲା ତାହେଲେ କଣ କରିବେ ସିଏ ତାଙ୍କ ଉପରେ ଦୋଷ ଟା ଆସିବ ନା। ଘର ବାଲାଙ୍କୁ କହିଦେଲେ ହଁ ଘର ବାଲା ଜାଣିଲେ କି ହଁ ଆମ ପୁଅ ଯାଇଛି, କି ଝିଅ ଯାଇଛି ବାହାରକୁ କି ହଁ ଯଦି ବିି କିଛି ହେଲା ଘର ବାଲା ଦାୟୀ ହେବେ ବୁଝିଲେ କି। ସେଇଆ ସେଇ ପାଇଁ ସେ ସବୁ ରେଷ୍ଟ୍ରିକ୍ସନ କରନ୍ତି କି ଏତିକି ଏତିକି ଲୋକ ଆସିବେ। ଏତିକି ପିଲା ଆସିବେ ହେଲା କି ସେଇ ସବୁ ଆଉ। ଆଉ ଆପଣଙ୍କ ଗାଁ ରେ କେମିତି କଣ ଚାଲିଛି ସବୁ?
ହଁ ଭଲ ସବୁ ଚାଲିଚି। ଏବେ ତ ଛୁଟି ହେଇଥିଲା ଗାଁକୁ ଯାଇଥିଲି ଏବେ ଆସିଚି। ରଜ ଛୁଟି ପରେ ଆଉ
ଆରେ ଜାଣିଛନ୍ତି ନା ଆମ ଗାଁ ରେ କଣ ହେଇଛି ନା ଗୋଟେ ଇଏ ଆମ ଗାଁ ଟା ହେଲା ଏନଏଚ୍ ଭିତରେ ମାନେ ଏନ୍ ଏଚ ଯାଇଛି ଏନ ଏଚ ରୋଡ୍ ଯାଇଛି। ହ ଆମ ଘରଟା ହେଲା ଏନ୍ଏଚ୍ ରୋଡ ସାଇଟ ରେ ଠିକ୍ ଅଛି। ସେ କଣ ହେଇଛି ଗୋଟେ ଟ୍ରକ୍ ବାଲା ଆଇଛି ମାନେ ଗାଈ ଷଣ୍ଢ ଏ ସବୁ ଠିଆ ହୁଅନ୍ତି। ମାନେ ସେଇଠି ଶୁଅନ୍ତି ରୋଡ଼ ଉପରେ ସେ ଟ୍ରକ୍ କଣନା ମଦ ପିଇକି ଜଣେ ଷଣ୍ଢର ଗୋଡ ଉପରେ ଚଢେଇ ଦେଇଛି ତାଖୁର ଉପରେ।
ହଁ।
ସେ ତାର ଇଏ ହେଇକି ତାର ଯୋଉ ବ୍ଲଡ ବାହାରୁଛି ଗାଁ ଲୋକ ସବୁ ଦେଖିଲେ। ତାପରେ ଟ୍ରକକୁୁ ଧଇଲେ ସେ ଦେଖିଲେ ମଦ ପିଇଚି ଯେତେବେଳେ ଆଉ କିଛି କହିଲେନି ତାକୁ। ମାନେ ମାଇଲେନି। ସେ ଟ୍ରକ୍ ମାଲିକକୁ କଲ୍ କଲେ। ସେ ଡ୍ରାଇଭରକୁ ଯେମିତି ଧଇଲେ ତା ମାଲିକ କତିକି କଲ୍ କଲା ତା ମାଲିକ ଆଇଲା। ତାପରେ ଟ୍ରିଟମେଣ୍ଟ ଦେଲା ଗଲା। ଆଉ ଗୋଟେ କଣ ହେଇଥିଲା ନା ଆଉ ଗୋଟେ ଟ୍ରକ୍ ବାଲା କଣ ହେଇଛି ମାନେ ଆମର ହମ୍ପସ୍ ସବୁ ଅଛି। ଜୋରରେ ଆଇଲେ ଟ୍ରକ ରେ ସବୁ ହମ୍ସ ଅଛି ନା ବାଟରେ ବାଟରେ ହେଲା କି। ଗାଁ ଗହଳି ଏରିଆ। ସେ ସ୍ପିଡ ପୁରା ଆଇଛି ହମ୍ସ ରେ ଆଉ ରଖିପାରିନି ଏକାଥରେ ନେଇକି ଟ୍ରାନ୍ସମିଟରରେ ବାଡ଼େଇ ଦେଇଛି। ବୁଝିଲେ କିି। ସେ ପୁରା ସେଇଠି ସ୍ପଟ ଡ଼େଥ୍।
ଅ ହଁ।
ଆଉ ଯୋଉ ଗାଁ ଭିତର କଣ କହିଲେ ଗାଁ ଭିତରେ ଯୋଉ ରୋଡ ସେଠି ହଉ ହଉ ଟିକେ ଟିକେ ରୁହନ୍ତୁ ରୁହନ୍ତୁ। ଟିକେ ରୁହନ୍ତୁ। ମୁଁ କହିଲି ଏଇ କଥାଟା ଟିକେ ଶୁଣି ଦିଅନ୍ତୁ। ତାପରେ କାଟିଦେବେ, କଣ ଅଛି ଇଆଥେରେ। ହୁଁ, ଏଇ ଯୋଉ ଗାଁ ଭିତରେ ଯୋଉ ରୋଡ ସବୁ ସେ ସବୁ ବି ଖରାପ ମରାପ ହେଇଗଲାଣି, ତାକୁ ବି କେହି ବାଗଉନାହାନ୍ତି। ସରପଞ୍ଚ ସେଇଠି ମାନେ ଅଛି। ଆମର ବି ଭଲ ସରପଞ୍ଚ କିଛି ଖରାପ ବି ନୁହଁ ଠିକ ଅଛି। ତାପରେ ସେ ବି ବାଗଉନି ରୋଡ଼ ଫୋଡ଼। ସେ ସବୁ ଅସୁବିଧା ଖାଲ ବାଲ ହେଇଗଲାଣି। ସେ ସବୁ ଅଛି। ଆପଣଙ୍କ ଗାଁରେ କୋଉ ଭଳିଆ କଣ?
ହଁ, ସବୁ ଠିକ୍ ଠାକ୍ ଅଛି ଆଉ।
ଓହୋ।
ହଉ, ହଉ, ହଉ, ହଉ ମୁଁ ର
ହଉ, ହଉ, ହଉ।